ହାଲୋ।
ମୁଁ ଏ ରୋଷେଇ ତମେ?
ମୁଁ ଏଠି ବସିଚି ଯାଉଛି ଖାଇବାକୁ ଆଉ ହଁ।
ଓ ହୋ ବର୍ଷା ବର୍ଷା।
ବର୍ଷା ନା ହଉନି ନାଇ ନାଇ ହଉନି ତମ ଆଡ଼େ?
ଆମ ଆଡେ ପୁରା ଉ-ଉଠେଇଛି ଜୋରେ ବର୍ଷା। ଇଆଡେ ତ ହଉଛି। ଇଆଡେ ତ ଲଗାତାର ବର୍ଷା ଚାଲିଛି ଆଉ। ହଁ ପୁରା ରଜ ପାଗ ଆଉ।
ହୁଁ ଆଜି ରଜରେ ଏଥର କଣ କରୁଚ? ଖାଇବା ପଖାଳ ତ ଘରେ।
ହଁ ଖାଇ ପିଆ ସଇଲାଣି ପଖାଳ।
ହଁ ହଁ ଖାଇବା ପିଇବା ସବୁ ଶେଷ।
ଏ ପଖାଳ କେମିତି ଏ ପାଗରେ ଖାଇଲ ଯେ ଗରମ ଭାତ ନ ଖାଇକି?
ଏ ହିଁ ହିଁ ଅଭ୍ୟାସ ଅଛି ଆଉ।
ଓହୋ ଅଭ୍ୟାସେ ମୁଁ ତଳେ ପଖାଳଟା ବି ଉଁ ଭଲ ତ ପେଟ ପାଇଁ ଭଲ କିନ୍ତୁ। ଇଏ ପାଇଁ ଆଉ। ହାଲୋ ଆାଉ।
ହୁଁ।
ଜ୍ୱାଇଁ ପୁଅ।
ଜ୍ୱାଇଁ ପୁଅ ଅଫିସ ଯାଇଛନ୍ତି।
ରୋଷେଇ ପୁଣି ଦି ପହର।
ହବ ଆଉ ଟିକେ ଗଲେ କରିବି।
କଣ ଆଇଟମ ଆଜି?
ଆଜି ଭାତ, ଡାଲମା, ଶାଗ ଭଜା, ବୋଦିଆଳୁ ଭଜା।
ହଁ ହଁ ତମେ ଆଉ ରୋଷେଇ କଣ ରଜରେ କେମିତି କଣ ପାଳିଲ?
ରଜରେ କେମିତି କଣ ଆମ ଘରକୁ କୁଣିଆ ମୈତ୍ର ଆସିଥିଲେ ଆମେ ପିଠା ପଣା କରିଥିଲୁ। ଆଉ ବୁଲି ଯାଇଥିଲୁ। ପୋଡପିଠା, ବରା, ପୋଡପିଠା, ବରା। ଆଉ କଣ ଅ ଯୋଉ ଗୋଟେ ସିଝା ପିଠା ଆଉ କାକେରା।
ପୋଡପିଠା କରି ଆସିଚି।
ଉଁ ମୁଁ ଆଗରୁ କେବେ କରିନି ଏଇଥରକ ଫା ଟାଇମ କରିଛି ମୋର ହେଲା।
ହେଲା ହଁ ସବୁ ଜିନିଷ କଲେ ଆସ୍ତେ ଆସ୍ତେ ହବ ଯେ କିଛି ଇଏ ନାହିଁ। ଆଉ କଣ କୁହ? ହାଲୋ।
ଆଉ ତମର କୁଆଡେ ବୁଲାବୁଲି ଅଛି କି ନାଇଁ?
ନାଇଁ ପୁରୀ ତ ବାହାରଥିଲୁ ଆଉ ଡୋରି ଛାଡି ଯାଉଛି ଯାଇ ହଉନି। ଦେଖିବା ଆଗ କଥା ଅଛି ଆଉ। ଏବେ ତ ପାଗ ଏମିତି ଛୁଆକୁ ବି ନେଇକି ଯାଇ ହବନି। ଆଉ କଣ କହ?
କେବେ ଇଆଡେ ଆସୁନ ବୁଲାବୁଲି କରିକି ଯିବ?
ଆ ତମର ସବୁ ସିଆଡ଼େ କଣ ଭଲ ହଉଛି କହିଲ?
ହଁ ଏଇଠି ଯୋଉ ଏଇ ପାର୍କ ହରିକା ସବୁ ବୁଲି ଅଛି ପାର୍କ ଯିବା। ଷ୍ଟାଡିୟମ ଯିବା।
ପାଖେରେ ଥିବ ବୋଧେ?
ହଁ ସବୁ ପାଖରେ ହଁ ହଁ ବାଲିଯାତ୍ରା ପଡିଆ। ସେଠି।
ଏ ବର୍ଷ ତାହଲେ ଯିବ। ଏଇ ବର୍ଷ ତାହେଲେ ଯିବା ବୁଲିବ ଆଉ ତମ ବାଲିଯାତ୍ରା ଦେଖିବ ଆଉ ମୁଁ ବି ଦେଖ କେବେ ବାଲିଯାତ୍ର ତମେ ବି ଆସିବ ଆମର ଇଆଡକୁ ଭଲ ପୂଜା ହଉଛି ଲକ୍ଷ୍ମୀପୂଜା ତ ଜାଣିଥିବ ଫେମସ।
ହଁ।
ଆସିବ ଆଉ ଆମର ତ ବଳଦ ନାଚ ବି ଜାଣିଛ। ଭଲ ହଉଛି ସେଠି ଦଶହରା।
ହଁ।
ତମେ କୁହ ତମର ତ ଫ୍ୟାମିଲି ଆସିବ ବୁଲି ବୁଲା ହେଇକି ଯିବ ଆଉ। ତମେ ଆସୁନ ରଥଯାତ୍ରା ଆମର ତ ପୁରୀ ନାଖିଆ ବହୁତ ଭଲ ହଉଛି।
ଏଇଆଡେ ତ ପୁଅ ଆମର ରଥଯାତ୍ରା ବି ହଉଛି।
ସିଆଡ଼େ ଭଲ ହଉଛି ଆମର ଏଇଠି ପୁରା ପୁରୀ ଭଳିଆ ହଉଛି। ପୁରୀ ଯେମିତି ହୁଏ ସେମିତି ବହୁତ ସାରା ଲୋକ ହଉଛନ୍ତି। ଆଉ ଇଏ ଚାଲିଛି ଆଉ ତିନିଟା ରଥ ହବ। ବହୁତ ବଢିଆ ହଉଛି।
ଏଇ ଗୁଣ୍ଡିଚାଟା କଉଦିନ।
ଏ ଏଇ ଠାକୁର ତ ଏ ନା ତାଙ୍କର ଦେବସ୍ଥାନ ହଁ ହଁ ତାଙ୍କର ଇଏ ସଇଲା ତାଙ୍କର ଏ ନା ଜର ହେଇଛି ଜଗନ୍ନାଥଙ୍କୁ। କେତେ ଦିନ ରହିବେ ଏଗାର ଦିନ ନା କେତେ ଦିନ ରୁହନ୍ତି ପା ଅଣସର ଘରେ।
ଷୋହଳ ତାରିଖରେ ପଡ଼ୁଚି ଏଥରକ।
ହଁ। ଆଉ କଣ କହ ଘରକୁ କେବେ ଯାଇଥିଲ ନା କେବେ ଯିବ।
ନାଇଁ ଘରକୁ ଯାଇନି ଦି ତିନି ମାସେ ହେଲାଣି ଆଉ ଏବେ ଯିବି ଭାବୁଛି ଆଉ।
ହୁଁ ହୁଁ ଏକୁଟିଆ ରହିି ବୋରିଂ ଲାଗୁଥିବ ନା।
ହଁ ଭାରି ବୋରିଂ ହେଇଯାଉଛି।
ସେଠି କଣ ଜାଗା ଫାଗା ନାହିଁ କିଛି ପନିପରିବା ନିଜେ ଲଗେଇ ପାଇଁ କି ମ
ନା ନା ଏଠି ହେ ସୁବିଧା ନାହିଁ।
ଆଉ।
ନାଇଁ।
ଭଲ ଲାଗୁନଥିବ ହଁ ଗଛ ପଛ ଲଗେଇଦିଅନ୍ତୁ କି। ପନିପରିବା ଇଏ କରିଦିଅନ୍ତ। ଭଲ ହୁଅନ୍ତା। ହଉ କହ ହଁ ସକାଳୁ ଚା ଆଜି ଗୁରୁବାରେ। ନା ଅରୁଆ ହାତ ଡାଲମା ହବ ଆଜି ଖଟା ହବ। ପୁଅଟା ଶୋଇଛି ଆମର ଲାଇନ ବି କଟି ଯାଇଛି ନା ଚାରି ଦିନ ହେଲା ଲାଇନ ବି ଆସିନି କିଛି। କିଛି ନାହିଁ ଆଉ ଦେଖିବା ତ ଆଉ। ଆଉ କଣ?
ଘରେ ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି।
ହୁଁ।
ଆଉ କଣ କୁହ।
ତମ ଘରେ କି ଓଷା ଅଛି।
କଣ କହିଲ?
ମୁଁ କହିଲି ତମର ଏଇ ଆଜି କି ଓଷା ଏଇଟା?
ଏଇଟା ନା ଏଟା ଗୁରୁବାର ମୁଁ ଖାଉନି ବିନା ପିଆଜ ରସୁଣ।
ଆଚ୍ଛା।
ଆ ହଉ ସେଇ ଅରୁଆ ଗୋଟେ ଗୋଟେ ଖାଉଛି ଆଉ କଣ। ବିନା ପିଆଜ ରସୁଣ ଆଉ ଅରୁଆ ଭାତ ଡାଲମା ଖଟା ଆଉ ରୋଷେଇ ଚାଲିଛି ଆଉ । ଆ ତ ଅରୁଆ ଘରେ ସମସ୍ତେ ଉଷୁନା ଖାଇବେ। ହାଲୋ!
ହୁଁ।
ଘରେ ସମସ୍ତେ ତ ଉଷୁନା ଖାଇବେ ମୁଁ ଅରୁଆ। ବାପାଙ୍କର ମର ଯଦି ଅରୁଆ ହଁ ବାପାଙ୍କର ମୋର ଯଦି ଅରୁଗ ଖାଇବୁ
ଆଚ୍ଛା।
ଆଉ କଣ! ଆଉ ଏବେ କଣ ଅଛି ତମର ସବୁ ପର୍ବପର୍ବାଣି ନା କିଛି ଆଉ ନାହିଁ?
ମୁଁ ତ ଏବେ ଆସିକି ଏଠି ନୂଆ ରହୁଛି ମୁଁ ସେତିକି ବିଶେଷ କିଛି ଜାଣିନି। ଏଠି କିନ୍ତୁ ଗୋଟେ ମନ୍ଦିର ଅଛି। ଭଲ ସେ ବୁଲିବାକୁ ଭଲ ଜାଗା।
ଆଉ କଣ ଉଷା ବାାର କରୁଛ ନା କିଛି ନାହିଁ?
ଉତ୍ସବ ର ସବୁ ଉଷା ଅଛି ସବୁ ଉଷା ବି ହଉଛି। ହେଲେ ନୂଆ ନୂଆ କିଛି
ଓ ହୋ। ଭଲ କିନ୍ତୁ ଓଷା କର ଇଏ କଲେ ଶାନ୍ତି ଲାଗିବ ସାଇବାବା ଓଷା କରୁଥିଲେ ସରିଲାଣି।
ରେ କରିବି।
ମୁଁ ବି ସେ ଷ୍ଟାର୍ଟ କରିଥାନ୍ତି ଆଉ ଏବେ ତ ବର୍ଷା ସିଜନ ହି ଚାଲିଛି ଦେଖିବା ଆର ଗୁରୁବାର ଆଉ। ହବ ଆର ଗୁରୁବାର କରିବି ଭାବୁଛି ଆଉ କେତେ ପାଣି ଫୁଲ୍ କରିବ?
ଏଇଥରକ ମୁଁ ଏଇଥରକ ସାତ ପାଳି କରିବି ଭାବୁଛି
ମୋରିକ ଥିଲା ମୋର ପାଞ୍ଚ ପାଳି କରିବି ସେତେବେଳେ ତମେ ଠାକୁରଙ୍କ ଯୋଗ ଥିବ ସେତେବେଳେ ହବ କରିବା ଆଉ। ମନ୍ଦିରରେ କର ନା ଘରେ କର?
ନାଇଁ ଘରେ।
କିଛି ନାହିଁ ଦିଟା କଳସ ଆଣିକି ଠା ଠାକୁରଙ୍କ ନାଁରେ ବସେଇଲି ଆଉ ହଁ ଦିଟା କଳସ ବସେଇଲି।
ଦିଇଟା କଳସ କଣ ପାଇଁ?
ଆଉ ଯାହା ବି ବସେଇଲେ ଭଲ । କହନ୍ତି ତ ସେଥିଲାଗି ଆଉ ଠାକୁରଙ୍କ ଫଟୋ ଆଣିକି ପୂଜା କଲି ସକାଳେ ଭୋଗ, କଦଳୀ, ନଡିଆ ଆଉ କଣ ହେଟା ସେଉ ପୂଜା କଲି?
ତାଙ୍କର ମିସ୍ତ୍ରୀ ହଉଛି ମୁଁ।
ତା ଦିହି ପରେ ଭାତ, ରୁଟି, ଡାଲମା ଆଉ ଆଳୁ ଭଜା
ହୁଁ ସକାଳ ଟାଇମ ଟା ଯେତେବେଳେ ପୂଜା କରିବ ଭୋର ପାଞ୍ଚଟାକୁ ଫଳ ଦବ ତା ସହିତ ମିଶ ମିଶ୍ରୀ ଟିକେ ଦବ ତା କ ମିଶ୍ରୀ ହଉଛି ସବୁଠୁ ଭଲ
ମୁଁ ମିଶ୍ରୀ ତ ଜାଣିନି ମୁଁ ମିଶ୍ରୀ କରିନି କିନ୍ତୁ ସକାଳେ ଫଳ ହେଇକା ଯାହା ପୂଜା କରେ। ଦ୍ଵିି ପରେ ଅରୁଆ ଭାତ, ଡାଲମା, ରୁଟି, ଭଜା
ଖାଇବାକୁ କାହାକୁ ଦିଅ କୁକୁର କୁ ନା ଗାଇକି?
କୁକୁରକୁ ଆମ ଆଡ଼େ ଗାଈ ହେତେ ନାହାନ୍ତି ନାଇଁ ହଁ କୁକୁରକୁ ଦେଇଛି
ରୁଟି ଦଉଥିବୁ ଆଉ ତାପରେ ପୁଣି କେମତି ସନ୍ଧ୍ୟାବେଳୁ ପୂଜା କର
ସନ୍ଧ୍ୟା ବେଳକୁ ଫେଣ ହ ଫଳ କଦଳୀ
ଆଉ ରାତିରେ?
ରାତିରେ ମୁଁ କରନି ମୁ ନାଇଁ ସନ୍ଧ୍ୟା ସେବେଳେ ମୁଁ କେବଳ ଖାଲି ସନ୍ଧ୍ୟା ଦିଏ ଭୋଗ କରେନି ଆଉ ରାତିରେ ଶୋଇଲା ବେଳକୁ ଫଳ ପୂଜା କରିକି, ଖାଇ ପିକି
ହଁ ସେଟା ସଞ୍ଜ ଏଇ ଯୋଉ ରାତି ସେଜ ଅଳତିଟା ଆଉ।
ହୁଁ ହୁଁ।
ଭଲ ଏମିତି ଚାରିଟାଇମ୍ କରିବା କଥା। ହଁ ଆଉ କଣ?
ତମ ଆଡ଼େ କେମତି କରୁଛ?
ହଁ ମୁଁ ବି ଏମିତି କରେ ମୁଁ ସକାଳ ପୂଜାରେ ମିଶ୍ରି ଫିଶ୍ରି ଭୋକ ଲଗାଏ ଆଉ ଦିପହରେ କରେ ଖେଚିଡି ବେଶୀ କରେ ଖେଚିଡ଼ି ମିଠା ଖେଚିଡି ଡାଲମା ରୁଟି କରିକି ଭଜା ଚଣା ଚା ସବୁ ପକେଇକି ଆଳୁ ଫାଳୁ ପକେଇକି କୁକୁରକୁ ଦିଏ ଗାଇକି ଥିଲେ ଗାଇକି ଦିଏ। ଥ ବକ୍ତେ ଖାଏ ଆଉ ରାତି ସନ୍ଧ୍ୟା ବେଳକୁ ସେ ଫଳମୂଳ। ରାତିରେ ଫଳମୂଳ ଯାହା କରିଥିବି ନ ହେଲେ ତାଙ୍କର ଖୀରି କରେ ନାନେ ସୁଜି ଖୀରି ସି ସିମେଇ କରିକି ଭୋଗ ଲଗେଇକି ଯାହା ଥାଏ ଖାଏ। କି ଦବା ଆଗରୁ ଠାକୁରଙ୍କୁ ଦେଇକି ଯ ପାଣି ପି ପିଇଲେ ଇଏ କରିକି ପାଣି ପିଇଏ ଠାକୁରଙ୍କୁ।
ହୁଁ।
ଏ ନାହିଁ କି ତୋ ଠାକୁରଙ୍କର ସାଇ ବାବାଙ୍କ ତ ଏମିତି ନାହିଁ ଯେ ଉପାସ ଉପାସ ରହିବ।
ନା ମୁଁ ଦିଥର ଖାଏ ମୁଁ ଦିଥର ଖାଏ।
କଣ କହିଲ?
ମୁଁ ଦିଇ ଥର ଖାଏ ମୁଁ ଦିହି ପରେ ଖାଏ ଆଉ ରାତିରେ ଖାଏ।
ହଁ ରାତିରେ ମୁଁ ବି ସେଇ ଯାହା ଭୋଗ ଲଗେ ଇଥା ଖାଏ।
ହଁ ହେଇ ଯାହା ଭୋଗ ହେଇଥିବ ଯାହା ମୁଁ ହିଁ ଫଳ ଖାଇଏ ଆଉ କିଛି ରୋଷେଇ ସେ କରେନି ସେ ଯୋଉ କଦଳୀ କି କାକୁଡି କି ଯାହା ଗୋଟେ ଜିନିଷ ଭୋଗ ହେଇଥିବ ମୁଁ ହେଇକିି
ହଁ ସେଇରା ସେଇରା ମୁଁ ବିି ସେଇ ହଁ।
ଆଉ କୋଉ ଓସା ଜାଣିଛ?
ହଁ ତ ସେଇ କେବଳ ସେ ବାବାଙ୍କର କରେ। ଆଉ ସନ୍ତୋଷୀ ମା କରିବାର ଅଛି ଯେ କରିନାହିଁ ଆଉ କରିବି ଆଉ। ଭାବୁଛିି ଏବେ କେବେ ଆଉ ହୁଁ। ମତେ ବହୁତ ଭଲ ଲାଗେ ଠାକୁରଙ୍କୁ ନିଷ୍ଠାର ସହ ପୂଜା କଲେ ମତେ ଭାରି ଖୁସି ଲାଗେ ଶାନ୍ତି ବି ଲାଗେ। ଏ ଗୋଟେ ପରିବେଶଟା କେମିତି ଲାଗେ? ଆଉ କଣ କୁହ ଜଲଦି ତାହଲେ ପଖାଳ ଖୀଆ ସରିଲାଣି? ଭଲ ତାପରେ ଦିନ ଦୁଇ ପହରକୁ ଗରମ ଭାତ କରିକି ଖାଇବ ବୋଧେ ଆଉ। ହ୍ୟାଲୋ। ଖାଲି ଗରମ ଭାତ କରିପୁଣି ଖାଇବ ବୋଧେ ଆଉ।
ହଁ ଏନାକେ ଗରମ ହବ।
ହଉ ହଉ ଯାଅ ଆଁ ପରେ କଥା ହବା।
ହଁ ହଉ ହଁ।